ନମସ୍କାର।
ନମସ୍କାର।
କୁହନ୍ତୁ କଣ କରୁଛନ୍ତି ଏବେ?
ଏବେ ଘରେ ଅଶିଛି।
ହଁ ବର୍ଷା ତ ହଉଛି, ଆପଣଙ୍କଆଡେ ବର୍ଷା ହଉଛି?
ହୋଉଛି।
ଆପଣ ମୁଁ ବି ବସିଛି।
ଆଚ୍ଛା। ଖିଆପିଆ ସରିଲାଣି?
ହଁ ସକାଳ ଖାଇବା ସରିଲାଣି। ଆପଣଙ୍କର?
ହଁ ମୁ ବି ଖାଇସାରିଲିଣି।
କଣ ଖାଇଛନ୍ତି?
ଏଇ ଦହିବରା ଅଳୁଦମ ଟିକେ ଖାଇଥିଲି।
ଆଛା ଆପଣଙ୍କୁ ଭଲଲାଗେ ବୋଧେ ଦହିବରା ଆଳୁଦମ୍?
ହଁ। ଏଇ ଆମ ଘର ପାଖରେ ଜଣେ କରୁଛନ୍ତି ତ ସେଇ ଯୋଗୁ ସକାଳୁ ଜାଇକି ଆଣିଥିଲି ହେରି ଆଉ। ବର୍ଷା ତ ହଉଛି ଆଉ ମାର୍କେ
ହଁ ହଁ। ବର୍ଷା ତ ଲାଗି ରହୁଛି ବାହାରକୁ ବି ବାହାରି ହଉନି ହଉନି। ଲଘୁଚାପ ବର୍ଷା ନା।
ହଁବା।
ଆପଣ କେମିତି ଅଛନ୍ତି?
ହଁ ଦେହ ପା ଟିକେ ଖରାପ ରହୁଛି ଆଉ, ଏଇ ବର୍ଷା ସିଜନ କୁ।
ହଁ ଋତୁ ଚେଞ୍ଜ ହୋଉଚି ମାନେ ଦେହ ପା ବି ଏବେ ଭଲ ରହିବନି। ଥଣ୍ଡା ଜର କାଶ ହଁ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ, ଖାଲି ମତେ ଆଉ ଆମ ମୋ ସାନ ଭଉଣୀକୁୁ ଜର ହେଇଯାଇଛି ଆଉ।
ହଁ। କାଢା କରିକି ସକାଳେ ସନ୍ଧ୍ୟାରେ ପିଅନ୍ତୁ, ସନ୍ଧ୍ୟା ବେଳେ ପିଇଲେ ବି ଚଳିବ। ଦେହ ଭଲ ଲାଗିବ।
କାଢା ମାନେ କେମିତି?
କାଢା ଆପଣଙ୍କୁ ଜଣା ନାହିଁ କି?
ମାନେ କଣ ଚାହା?
ହଁ ସେଟା ଗୋଟେ ମାନେ ଚାହା ବଦଳରେ କାଢା ଟା ପିଇଲେ ଦେହ ପାଇଁ ଭଲ। ଚାହା ପିଇବ
ହଁ ମୁଁ ବୁଝିଲି କାଢା ତ ଶୁଣିଛି ସେମିତି ହେଲେ କେମିତି ତିଆରି ହୁଏ ଜାଣିନି।
ଯେମିତି ଫାଷ୍ଟ ପ୍ରଥମେ ପାଣି ନେବେ ଗୋଟେ ପାତ୍ରରେ।
ହଁ।
ପାଣି ଗରମ ହେଲା ପରେ ତା ଭିତରେ ତୁଳସୀ ପତ୍ର ତିନିଟା ରୁ ଚାରିଟା ପକେଇ ପାରିବେ। ଅ ଏମିତି ଆମର ଅଛି ମସଲା ଗୋଟା ମସଲା ଅଦା ଟିକେ ପକେଇ ପାରିବେ ଅଦା ଛେଚା ଗୋଟେ ଖଣ୍ଡ ଡାଲଚିନି ଆଉ ଗୋଟେ ଦି ଗୋଟେ ଦିଟା ନ ଗୁଜୁରାତି ଆ ଲବଙ୍ଗ ବି ନେଇପାରିବେ
ହଁ।
ଅଳ୍ପ ଲୁଣ।
ଆଚ୍ଛା।
ଆଉ ଗୋଟେ ତେଜପତ୍ର। ଭଲସେ ନିଆଁରେ ତା କୁ ମାନେ ସିଝେଇବେ ଭଲସେ ଫୁଟିଲେ ତାର ମାନେ ଔଷଧୀୟ ଗୁଣ ଟା ଭଲ ଆସିବ।
ଓହୋ। ତାପରେ ତାକୁ ଛାଣିକି ସେ ପାଣି ଟା ପିଆହ ହବ ଆଉ।
ହଁ ହଁ ଚା ତୁଳନା ପାଇଁ କାଢା ଟା ପିଇବା ବହୁତ ଭଲ।
ଆଚ୍ଛା। ମାନେ କଣ ଖାଲି ଖାସ ବନ୍ଦ କରିବ ନା ଥଣ୍ଡାକୁ ବି କାଟିଦବ?
ହଁ ଥଣ୍ଡା କୁ ବି କାଟିବ ଦେହ ଯଦି ଭୋଳା ବିିନ୍ଧା ହଉ ସେଟା ବିି କାଟିବ।
ମୁଁ ସେମତି ଫିଲ୍ମରେ ଦେଖିଥିଲି ଯେ ହଁ କାଢା ତିଆରି କେମତି କରନ୍ତି ବଟ୍ ସେମିତି ଘରେ ପ୍ରତି ଏରିରେ
ନାଇଁ ମାନେ ଔଷଧ ଠାରୁ ଘରୋଇ ଉପଚାର କରିବା ବହୁତ ଭଲ।
ଆଚ୍ଛା।
ମାନେକି ଥରେ ପିଇବେ। ତାପ୍ ହଁ ତାପରେ ଜାଣିପାରିବେ।
ଆଉ ସେଇ ଟାଇପ ର ହି ଆମର ଯୋଉ ଚାହା ଟା ରହୁଛି ନା ନାଲି ଚାହା ତ
ହଁ ନାଲି ଚାହା ବି ତାର ବି ବହୁତ ଗୁଣ ଅଛି।
ହଁ ମୁଁ ସେ ନାଲି ଚାହା ହିଁ ପିଏ।
ହଁ ନାଲି ଚାରେ ଯେମିତି ଓଦା ପକାନ୍ତି ଗୋଲମରିଚ ଗୁଜୁରା ତି ଆଉ ଗୋଟେ ତେଜପତ୍ର ଅଳ୍ପ ଟିକେ ଚାଆପତି କାରଣ ବେଶୀ ପକେଇଲେ ଚା ଟା କଷା ଲାଗିବ ନା।
ହଁ ହଁ।
ଯଦି ବାହାରକୁ ଯାଇଥିବେ ବର୍ଷା ହବ ଓଦା ହେଇଯାଇଥିବେ। ଆ ଘରକୁ ଯେତେବେଳେ ଆସ ଯିବେ ନହେଲେ ଚା ଟିକା ପିନ୍ଧଲେ ବହୁତ ଆରାମ ଲାଗିବ।
ହୁଁ।
ଆଉ ଆପଣ ଏବେ କଣ କରୁଛନ୍ତି ମାନେ? ପଢାପଢିିବା ନା କଣ?
ପାଠ ପଢ଼ା ଚାଲିଛି ମୋର।
ଆପଣ ପାଠ ପଢୁଛନ୍ତି ନା ପଢୁନାହାଁନ୍ତି?
ନା ମୋର ପାଠ ପଢା ସରିଯାଇଛି।
ଓହୋ ଏବେ କଣ ଜବ୍ ପାଇଁ ପ୍ରିପେଆର୍ ହଉଛନ୍ତି?
ଉଁ ହଁ ଚେଷ୍ଟା ତ ଚାଲିଛି ଦେଖାଯାଉ। ଭାଗ୍ୟ ଉପରେ ଛାଡ଼ିଦେଇଛି।
ଉଁ ହୁଁ।
ମାନେ କଣ ଏମ୍ ଅଛି ହବାର ଲେକ୍ଚର୍ ନା ଆଉ କିଛି?
ନାଇଁ ଏତେ ବଡ ବି ନୁହଁ। ବାସ୍ ଅଛି ଆଉ। ମୁଁ ଏତେ ବଡ ଆଶା ରଖେନି। ଯେତିକି ମୋର କ୍ଷମତା ତ ତାରି ଭିତରେ ମୁଁ ଆଶା ରଖେ। ଆପଣ ବୋଧେ ବଡ ଆଶା ରଖିଛନ୍ତି?
ବଡ଼ ଆଶା ରଖିବାରେ ମେନ୍ କିଛି ନଥାଏ। ମେନ୍ ସେଇଟା ପୂରଣ କରିବାରେ ଥାଏ।
ବାସ୍ ସେଇ ସତ କଥା। ମାନେ ହାସଲ କରିପାରିଲେ ଜାଣିବେ କି ମୁଁ କରିପାରିଲି।
ହଁ। ସେ ପାଠଟି ମେନ୍ ମନେ ରହିବା ଦରକାର ନା ନାଇଁ।
ହଁ।
ଆଉ ଏଣିକି ତ ମୋ ପାଠ ନାଇଁ ବିଶ୍ଵାସ କରିବେନି ମୋ ପାଠ ମୁଁ ପଢ଼ୁଛି, ମୋ ପାଠ ମନେ ରହୁନି ହେଲେ ଏବେ ଯୋଉ ବହି ଚେଞ୍ଜ ହେଇଛି ନା ଗୋଟେ ନିମ୍ବୁଡା ନିମ୍ବୁଡା ଗୀତ ଆଇଚି ଯେ ମୋର ସେଇଟା ଖାଲି ମାଇଣ୍ଡରେ ପଇଚି।
କୁହନି ଭାଇ କୁହନି କୁହନି। ବହୁତ ଲୋକଙ୍କ ମୁହଁରୁ କେବଳ ଏଇ କଥା ହିଁ ଆସୁଛି। ଆଉ ମାନେ ପଞ୍ଚମ କ୍ଲାସର ପଞ୍ଚମ ଶ୍ରେଣୀର ବହିରେ ଇଂରାଜୀ ବହିରେ ମାନେ ରଜ ଦୋଳିର ଗୀତ ବି ତା ଭି ତରେ
ହଁ।
ମାନେ ବହୁତ ମଜାଳିଆ କଥା, ମାନେ ଏମି ତି କେବେ ହେଇ ନଥିଲା ତ ମୁଁ ଶୁଣିନି ବି, ଦେଖି ତ ନଥିଲି। କାରଣ ଏବେ କାର ପିଲା ମୁଁ ଦେଖି ତ ନଥିଲି, ଶୁଣି ବି ନଥିଲି।
ଏମିତି ବହି ଆସୁଛି ସେଇଥିରେ ଲେଖା ହେଇଛି ନିମ୍ବୁଡା ଗୀତ। ହେଲେ ମୁଁ ଜାଣିବା ଭି ତରେ ପଢିବା ଭିତରେ କଳା ଆଉ କୃତି ବହି ତ କିଛି ନଥିଲା।
ହଁ।
ନାଇଁ ଏବେ ନୂଆ ଆଣିଛନ୍ତି।
ନୂଆ ଆଣିଛନ୍ତି ପ୍ରାୟ ଲାଗୁଛି ତ ନୂଆ ଆଣିଛନ୍ତି।
ହଁ ସେମିତି ପୁଣି ପ୍ରଥମ ଶ୍ରେଣୀ ବହିରେ ଇମୋଜୀ ଦେଇଛନ୍ତି।
ହଁ ହଁ ଇମୋଜୀ ପୁଣି ଦେଇଛନ୍ତି ମାନେ ପିଲାଙ୍କୁ ଏମାନେ ହିଁ ଖରାପ କରୁଛନ୍ତି।
ହଁ।
ପୁଣି ଆମର ରୋଷେଇ କେମିତି ତିଆରି ହବ ରେସ୍ ସିପି ଗୁରା ବି ଦେଇଛି ଦୃତୀୟ ନା ତୃତୀୟ ବହିରେ।
ହଁ ସେଇଟା ତ ସାଧାରଣ କଥା ଜାଣିବା ବି ମାନେ ଭଲ। ଆଁ ଉ ଏତେ ଛୋଟବେଳୁ ଏସବୁ କଥା ଜାଣିବା ତ ଭଲ ନୁହଁ, ମାନେ ଏବେ ଖାଲି ପଢାରେ ମନେ ରହିଲେ ଭଲ ପାଠ ସିନା ଆଗୁରୁ ପଢିଲେ ଆ ଆଗକୁ ଭଲ ପାଠ ପଢିବୁ, ନାଁ ରଖି
ନାଇଁ ଯିଏ ଛୋଟବେଳୁ ଅ ଆ ଶିଖିନଥିବ, ତାକୁ ରୋଷେଇ କରିବାକୁ ଦେଲେ ସେ କହିବ ଏଠି ଚାହାଟା ପକେଇ
ହଁ ହଁ। ସେ ପଚାରିବ ଚାହା ହଁ। ହ ମ
ଏମିତି ସବୁ ସିଷ୍ଟମ କରିଦେଇଛନ୍ତି ଏ ପାଳି ନବମ ଦଶମ ବହି କେମିତି ଚେଞ୍ଜ ହେଇନି ସେଇଟା ମୁଁ ଭାବୁଥିଲି।
ହଁ। ହୁଁ। କଣ କେତେବେଳେ ଦୁନିଆ ଚେଞ୍ଜ ହଉଛି ଆୁ ଆ ମାନେ ଆପଣ କଣ କରିବାକୁ ଆମ ଆଡେ? ହଁ ଯେମିତି ବାବା କଣ ସେଇଟା ତ ମନେ ବି ପଡ଼ୁନି ଧବେଶ୍ଵର ଅଛନ୍ତି। ହଁ ଭୁବନେଶ୍ଵ ଶ୍ୱରରେ ଯେମିତି ଲିଙ୍ଗରାଜ ଅଛି ଆଉ ରାମ ମନ୍ଦିର ଅଛି, ଇସ୍କନ ବି ଅ ଛି, ଯୋଉଟାକି ମୋର ବହୁତ ପସନ୍ଦ।
ଆଚ୍ଛା।
ବହୁତ ଶାନ୍ତି ଲାଗେ ମନ୍ଦିର ଜାଗା ବୁଲିଲେ, ଆଉ ଯାଜପୁରରେ ମା ବିରଜା ଅଛନ୍ତି ବିରଜାକ୍ଷେତ୍ର କେବେ ଆସିଛନ୍ତି?
ମୁଁ ଯାଜପୁର ତ ଯାଜପୁର ପଟେ ଯାଏ, ବାଲେଶ୍ଵର ଯାଏ ବଟ ବିରଜା ମନ୍ଦିର ଯାଇନି।
ହଁ ବାଲେଶ୍ଵରରେ ଯେମିତି ପଣ୍ଡେଲିଙ୍ଗେଶ୍ଵର ଏସବୁ ସୋର ଢେଙ୍କାନାଳରେ ଯୋଉ କପିଳାସ ଆଉ କପିଳାସ ହଁ ଶିରିଡି ସାଇବାବାଙ୍କ ଆଶ୍ରମ ବି ଅଛି।
ହୁଁ ଏସବୁ ଆମ ଲାଇନ ପା ଏଇରା ସବୁ।
ହଁ ହଁ। ଆପଣଙ୍କ ଲା ମାନେ ଘର କୋଉଠିକି?
ଆମର ଢେଙ୍କାନାଳ ଡିଷ୍ଟ୍ରିକ୍ଟ।
ଆଚ୍ଛା। ହଁ ଆଉ ଆପଣ ସବୁବେଳେ ଯାଉଥିବେ କପିଳାସ ବହୁତ ଭଲ ଜାଗା।
ହଁ, ଖାସ କରି ଏଇ ଶ୍ରାବଣ ମାସରେ ଅଧିକ।
ହଁ ହଁ। ଶ୍ରାବଣ ମା ମାସରେ ପ୍ରତିମ ଲାଗିଥାଏ। ବାପା ମହାବିନାୟକ ମନ୍ଦିର ଜାଣିଛନ୍ତି? ପୁରା ଯାଜପୁର ଜିଲ୍ଲାରେ ଅଛି
ମୁଁ ବା କହୁଛି ମାନେ ଯାଜପୁର ମୁଁ ଯାଏ ଯାଜପୁର ଲାଇନ ଦେଇକି ଯାଏ, ବଟ୍ ଯାଜପୁରରେ କୌଣସି ସି ବି ମନ୍ଦିରକୁ ମୁଁ ଯାଇନି ବୁଲିବା ପାଇଁ।
ଆଚ୍ଛା ଆସି ନାହାଁନ୍ତି? ଦେଖି କେବେ ଆସିବେ ଯେତେବେଳେ ବି ସୁଯୋଗ ପାଇବେ ଆସିବେ। ସବୁ ବୁଲିକି ଯିବେ ଭଲ ଜାଗା। ମନ୍ଦିର ମାନେ ତ ଭଲ ନା। ଆପଣ ଏଇ ଗାଁରେ ରହୁଛନ୍ତି ନାଇଁ?
ହଁ ଏବେ ଗାଁରେ ଅଛି।
ଗାଁର ଚାଲିଚଳନ ଆଉ ସହରର ଚାଲିଚଳନ ବହୁତ ଅଲଗା।
ହଁ ତ
ହୁଁ।
ଆପଣ ବୋଧେ ସହରରେ ରହୁଛ
କଣ କହିଲେ?
ମୁଁ କହିଲି ଆପଣ
ନାଇଁ ନାଇଁ ମୁଁ ଗାଁରେ ରହୁଛି। ହଁ ସହରରେ ତ କଣ ସେମିତି କିଛି ମାନେ କାମ ନାହିଁ ତ ହଁ ଗାଁ ରେ ତ ବହୁତ ଭଲ। ଗାଁରେ ରହିଲେ ବାହାର କଥା ମନେ ପଡେ ବାହାରେରହିଲେ ଗାଁ କଥା ମନେ ପ ପଡିବ ମୁ ଏତେ ଅଜବ
ବିଶ୍ୱାସ କରିବନି ମୁଁ ଥିଲି ହଷ୍ଟେଲ୍ ହେଲା କିି।
ହ
ଗାଁ କଥା ବହୁତ ମନେ ପଡିବ କାଲି ପଳେଇବି କାଲି ପଳେଇବି ପୁଣି ଘରକୁ ଆସିଲା ଠୁ ବାଗ ଲାଗୁନି କେହି ନାହାନ୍ତି ଗୋଟେ ଗାଁରେ।
ହଁ ମାନେ ପିଲାଙ୍କ ସହିତ ଯଦି ହଁ ଏମିତି ସବୁ ଚାଲେ। ପିଲାଙ୍କ ସହିତ ଯଦି ସମୟ ବିତେଇଦବ ତ ଘର ଲୋକଙ୍କ କଥା ମନେ ତ ପଡିବ ତାଙ୍କ ସହିତ କିଛି ଲାଗେନି। ତାପରେ ଘରକୁ ଆସିଲେ ତାଙ୍କ ସାଙ୍ଗ ପିଲାଙ୍କ କଥା ମନେ ପଡିବ ଆ ସେଠି ଯଦି କିଛି ଅସୁବିଧା ହୁଏ ତାପରେ ଘର ଲ ଲୋକଙ୍କ କଥା ମନେ ପଡିବ।
ହଁ।
ଓ ବେଶୀ ତ ମନେ ପଡିବ ମା ହାତ ରନ୍ଧା ଖାଦ୍ୟ। ହଁ ଚାହିଁଲେ ବି ଭୁଳି ହବନି ହିଁ ହିଁ। ଖୋଜିଲେ ଆଛା